ହ୍ୟାଲୋ କଣ କରୁଛ? ଆଉ ଖାଇସାଇଲଣି? କଣ ଖାଇଲ?
ଏ ଭା-ଭାତ ଖାଇଛି ଆଉ।
ଓହୋ ଆଉ ତମ ଦେହ ପା ଭଲ ଅଛି ନା?
ହଁ ଭଲ ଅଛି ।ଆପଣଙ୍କର?
ହଁ ଆଉ ତମେ ଏବେ କଣ କରୁଚ?
ମୁଁ ଏବେ ଛାତରେ ଠିଆ ହେଇଚି ଆଉ।
ଓହୋ ଆଉ କୌଣସି କାମ କରୁନା?
ହଁ କାମ ଫାମ କରୁଚି ପ୍ଲାନ୍ଟ ଯାଉଚି କାମ।
ଓହୋ ଆଉ ପ୍ଲାଣ୍ଟ ଯାଉଚ ବି ବିଲ କାମ କରୁଚ। ଆଉ କଣ ଖାଇଲ ସକାଳୁ?
ସକାଳେ ଭାତ, ଚିକେନେ।
ଆଜ୍ଞା।
ହୁଁ ହୁଁ ଆପଣ କଣ କରୁଚନ୍ତି?
ମୁଁ ସକାଳୁ ରୋଷେଇ କଲି କଲରା, ଆଳୁ ଭାଜିଲି। ଆଉ ଉଁ ଜହ୍ନି ଆଳୁ ବଇତାଳୁ ଫୁଲ ଭାଜିଲି ସବୁ ପଖାଳ ଖାଇଲେ। ତାପରେ ଭାତ ବସେଇଚି ତାପରେ ଡାଲି ବି କରି କି?
ହୁଁ।
ତମେ ଆଜି କଣ ପାଇଁ ପ୍ଲାଣ୍ଟ ଗଲନି କି?
ପ୍ଲାଣ୍ଟ ଯାଇନି ଯିବି ଏବେ ଦିଟା ବେଳୁକୁ ଚାରିଟା ବେଳକୁ, ଆଜି ବର୍ଷ ର୍ଷା ପକଉଚି ତ। ସେଥିପାଇଁ ଆଉ ଯାଇହେଲାନି ତ ଯିବି ଆଉ।
ଆଜ୍ଞା।
ହୁଁ ଆଉ ତମେ କଣ ଖାଇଥିଲ ସକାଳୁ?
ସକାଳୁ ମୁଁ ଝୁରିଆ ଦିଟା ଖାଇଥିଲି। ଆଉ ଏପର୍ଯ୍ୟନ୍ତ ଭାତ ଖାଇନି। ହ ଆଉ
ଓ ହୋ। ଆଉ ତମେ ଏବେ କ ତମେ ଏବେ କଣ କରୁଚ?
ମୁଁ ଏଇ ଭାତ ବସେଇଚି ଯାଉଚି ଦେଖିବି। ଭାତ ହେଲାଣି କି ନାଇଁ ହଁ।
ହୁଁ ହୁଁ ଏବେ ଦେଖିବ ଭାତ ହେଇଗଲାଣି ନା କି ନାଇଁ?
ହଁ।
ଆଇଟମ କଣ ବନେଇନା ମାନେ ନଗେଇ ଖିଆ କଣ ବନେଇନା?
କରିଚି ଆଉ ଭଜା ଭାଜିଚି। ଆଉ ଏଇ ଜନି ଆଳୁ ଭାଜିଚି। ଜହ୍ନି ଆଳୁ ବୋଇତାଳୁ ଫୁଲ ଭାଜି ଜି ମାନେ ସକାଳେ ଖାଇଥିଲେ ଫେର ବି ସେଇ ଜହ୍ନିଆଳୁ ବୋଇତାଳୁ ଫୁଲ ଭାଜିଚି। ଆଉ କଲରା ଭଜା ଟିକେ ଅଛି ଖ ଏଇ ଯଉ
ଅ ହଁ ଆଉ ତମ ଘରେ ସବୁ କିଏ କିଏ କଣ ଅଛନ୍ତି କଣ କରୁଛନ୍ତି?
ମୁଁ ଆମ ଘରେ ମା ଅଛନ୍ତି ଆମ ବାପା ଅଛନ୍ତି ମୋ ଶଶୁର ଯିଏ ଅଛନ୍ତି। ମୋ ଶାଶୁ ଅଛି ଆଉ ମ ଦିଅର ଅଛି ଆଉ ମୋ ଝିଆରି ଏଇ ମାନେ ଗୋଟେ ମାନେ ଗୋଟେ ଝିଅ ଆଉ। ଉ ମୁଁ ମୋର ଝି ଦି ଜଣ ହ୍ୟାଲୋ। ହାଲୋ।
ହାଲୋ। ହାଲୋ ହଁ କହୁନାହାନ୍ତି ଶୁଭୁଚି ବା।
ମୋ ଝିଆରୀ ଜଣେ ଆଉ ମୋର ଝିଅ ଦି ଜଣ ମୁଁ ଆମେ ଆଠ ନଅ ଜଣ ପରିବାର ଆଉ।
ଓହୋ ହଜବେଣ୍ଡ୍ କଁ କର ସ୍ଵାମୀ କଁ କରନ୍ତି?
ସ୍ଵାମୀ ଚାଷ କରୁଚନ୍ତି। ଏଇ ଫସଲ ସବୁ କରିଚନ୍ତି ପରିବା ଲଗେଇଚନ୍ତି ସାରୁ ନାଁ ଯୋଉ ସାରୁ ଆଳୁ ଏଉରା ବି ଲାଗେ ଆଉ ଆଉ ଏବେ ଲାଗିଚି କାକୁଡ଼ି
ହଁ ହଁ।
ଝୁଡ଼ୁଙ୍ଗ, ଭେଣ୍ଡି, ପୋଟଳ
ଏଇରା ସବୁ ଲାଗିଚି?
ଆଉ ହାଲୋ।
ପୁଅ ନେଇକି ଯାଉ
ଆଉ ହଁ ଆଜି ସକାଳେ ତୋଳୁଥୁଲେ ସବୁ ମାର୍ କେଟେ ଯୋଉ ବଜାରକୁ ଯାଉ ପାରୁନାହାନ୍ତି ବର୍ଷା ହଉଚି ତ ଏଇ ବେପାରୀ ଡାକିକି ଦେଇ ଦୋଉଚନ୍ତି ଆଉ।
କିଏ ଘର ପାଖରେ ବେପାରୀ ଆସିକି ନୋଉଚନ୍ତି? ଘର ପାଖରେ ବେପାରୀ ଆସିକି ନୋଉଚନ୍ତି ହ ଅହ। ଆଉ ଭଲ ଆଉ ଆପଣଙ୍କୁ ହାଲୋ।
ହୁଁ।
ଲୋ ହାପଣଙ୍କର ଘର ମୁଁ କଲି ଆପଣଙ୍କ ଘର ପାଖରେ ବେପାରୀ ଆପଣ ତୋଳୁଥୁବେ ଦୋଉଚନ୍ତି ଆମର ୟାଡ଼େ ବା ବଜାରକୁ ନେଇକି ଯିବାକୁ ପଡ଼ୁଚି।
ଆଜ୍ଞା।
ହୁଁ ଆଉ ହେଜିନା ବିଲୁରୁ ଆସ୍
ହଁ ନାଁ ଆଜି ବଜାର ଯାଇନାହାନ୍ତି ଘରେ ଅ ଛନ୍ତି।
ଅ ହ ଆପଣଙ୍କ ଝିଅ ସବୁ କଁ କରୁଚନ୍?
ଝିଅ ଗୋଟେ ଝିଅ ବା ହେଇ ଯାଇଚି ଆଉ ଗୋଟେ ଝିଅ ଅଛି। ସେ ପାଠ ପଢୁଚି ପଞ୍ଚମରେ।
ଅହ। ଅହ ଆ ଝିଆରୀ?
ଆଜ୍ଞା?
ଝିଆରୀ କଁ କରୁଚି? ହାଲୋ।
ହଁ।
ଝିଆରୀ?
ଝିଆରୀ ସେ ଯା ଯା ଯୋଉ ଶିଶୁ ମନ୍ଦିରରେ ପଢ଼ୁଚି ତ ଜାବେରା ଯାଉଚି।
ଅହ ଛୋଟ ଛୁଆ ଛୋଟ ଛୁଆ ପେ ଛୋଟ ପିଲା।
ହଁ ଛୋଟ ପାଞ୍ଚ ଛଅ ବର୍ଷର।
ଅହଁ ତମେ ଭିନେ ଅଛ ନାଁ ଏଖାଠି ଅଛ ଅଁ ଯୋଉ ଦିଅରର
ସବୁ ମାନେ ନାଇଁ ଜଏଣ୍ଟ୍ ପରିବାର ଆମେ ଏଖାଠି ଅଛୁ।
ଅହଁ। ଆ ଭଲ ଏକାଠି ରହିବାଟା ଭଲ। ଆଉ ତମ ନିଜର କେତେ ଭାଇ କେତେ ଭୋଉଣୀ ତମେ ନି ନିଜର ମାନେ ତମ ନିଜ ବାପା ମା ଜନ୍ମ କଲା ବାପା ମା କେତେ କ ଭାଇ
ମୁଁ ମୋ ବାପାଙ୍କର ତିନି ପୁଅ ମୁଁ ଗୋଟେ ଝିଅ
ହ ହୁଁ।
ହ୍ୟାଲୋ।
ହଁ କହୁନାହାନ୍ତି ଶୁଭୁଚି ପା।
ମୋର ତିନି ଭାଇ ମୁଁ ଗୋଟେ ଝିଅ।
ହଁ। ହଁ।
ଓହୋ ଆଉ କଣ କରୁଛନ୍ତି ଆପଣ ବିଲ ବାଡ଼ିକି ଯାଉଛନ୍ତି ନା
ହଁ ମୁଁ ବିଲ ବାଡ଼ି କ ଯାଉଛି ହଁ ମୋର ଡ଼ିଉଟି ଅଛି ନା ଡ଼ିଉଟି ସାରିକି ଯେତେବେଳେ ଏବଂ ଫାଙ୍କା ଟାଇମ ପାଉଛି। ବିଲ ବାଡ଼ିକି ଯାଉଛି ନହଲେ ତ ଏମିତି ଯାଇପାରୁନି ନା । ହ ଆମର ଡ଼ିଉଟି ଟା ଏଥିରେ ରହିଯାଉଛି ନା। ହଁ । ଆଉ ଆପଣ ଘରକୁ ଏତ ପର୍ଯନ୍ତ ଯାଇନାହାନ୍ତି।
ନା ଯାଇନାହିଁ ବାପାଙ୍କ ବର୍ଷିକିଆ ରେ ଜିମି।
ଓହୋ ହଁ ହଁ କହୁନାହାନ୍ତି ଶୁଭୁଛି ଓହୋ
ବର୍ଷା ତ ହଉଛି ହୁଁ ବା ହଁ ବାପା ମା ସବୁ ଡେର୍ଥ କରିଚ
ଓହୋ ଓହୋ ଏବେ ଏବେ କିଏ ଅଛନ୍ତି ଭାଇ ଭାଉଜ ହରିକା।
ଭାଉଜ ଆଉ ମଝିଆ ମାଇଁ ତ ପାଗଳ ହେଇଯାଇଛି। ଆଉ ବଡ଼ ଭାଇ ବି ପାଗଳ ହେଇଯାଇଛି । ସେ ଭାଉଜ ଆଉ ସେ ଛୁଆ ଯାଇକି ତାଙ୍କ ବାପ ଘରେ ଭାଉଜ ଅଛନ୍ତି।
ହୁଁ ହୁଁ ଆଉ ଏବେ ତମ ଘରେ ଶାଶୁ ଶଶୁର କଣ କରୁଛନ୍ତି?
ମୁଁ ଏଇ ଶଶୁରଙ୍କତ ଦେହ ଏମିତି ଭଲ ରହୁନି ଶୋଇଛନ୍ତି ଆଉ ମୁଁ ଆମ ଶାଶୁ ଯେ ହେଇ ବସିଛନ୍ତି ଶାଶୁ ମା ପଦାରେ ବେଞ୍ଚରେ ।
ହଁ ହଁ ଆପଣଙ୍କ ଶାଶୁ ନାଁ କଣ?
ଶାଶୁ ନାଁ କୁହନ୍ତିନି ଶଶୁର ନାଁ ଶାଶୁ ନାଁ ଦେଢୁଶୁର ନାଁ ଧରନ୍ତିନି ।
ଓ ହୋ ଆଉ ଆଉ ରୋଷେଇ ଆପଣଙ୍କର ଏତେ ଜଲଦି ସରିଗଲାଣି?
ହଁ ବର୍ଷା ପାଗ ତ ଶୀଘ୍ର ସାରିଦେଲେ ଟିକେ ବସିବୁ । ହୁଁ ବର୍ଷା ହଁ ଆଉ ତମ ଘର ପାଖରେ କି କି ମନ୍ଦ ମନ୍ଦିର ସବୁ ଅଛି ।
ଆମ ଘର ପାଖରେ ସବୁ ମନ୍ଦିର ।
କି କି ମନ୍ଦିର?
ଆମ ଘର ପାଖରେ ଗୋଟେ ମା ତାରିଣୀ ମନ୍ଦିର ଅଛି ।
ଆଜ୍ଞା ।
ଆଁ ଆମର ମାନେ ହନୁମାନ ମନ୍ଦିର ଶିବ ମନ୍ଦିର ଜାଗୁଲେଇ ମନ୍ଦିର ହିଙ୍ଗୁଳା ମନ୍ଦିର ସନି ସାଇ ଏଇ ସବୁ ମନ୍ଦିର ଅଛନ୍ତି ଆଉ ଜଗନ୍ନାଥ ମନ୍ଦିର । ବିଭିନ୍ନ ପ୍ରକାର ମନ୍ଦିର ଅଛନ୍ତି।
ପର୍ବପର୍ବାଣି ମନ୍ଦିରରେ ହୁଏ ନା?
ହଁ ଆମର ଆମର ସବୁ ପର୍ବପର୍ବାଣି ହବ ସବୁ ମନ୍ଦିର କତିରେ ଯଜ୍ଞ ଆମେ ଯେମିତି ତାରିଣୀ ପାଖରେ ଯୋଉଁ ଆମର ଯୋଉଁ ହୁଏ ଯୋଉଁ ପଣା ସଂକ୍ରାନ୍ତି ସନିଙ୍କ ପାଖରେ ସନି ଓଷା ହିଙ୍ଗୁଳାଙ୍କ ପାଖରେ ହିଙ୍ଗୁଳା ଓଷା । ଜଗୁଲେଇ ପାଖରେ ଯେମିତି ଆମର ମଙ୍ଗଳବାର ଦିନ ଓଷା ହୁଏ ଯେମତି ଜାଗୁଲେଇ ଆମର ଗୋଟେ ଯଜ୍ଞ ହୁଏ ସେମିତି ଯାଗ୍ ରରେ ଆମ ଶିବ ମନ୍ଦିରରେ ଯେମିତି ହୁଏ ଏଇ ରଥ ଟଣା ଏବେ ତ ହବ ଏଇ ରଥ ଟଣା ଅଁ। ଆସିବେ ଆମ ଗାଁକୁ କେବେ ବୁଲିକି ଯିବେ ଦେଖିବେ ରଥ ଟଣା କେମିତି ହୋଉ ଚି ରଥ ଟଣାରେ ଆମର ଅଁ-ଆମର ଆଗେ ଫିଜେ ଫିଜେ ବଜୋଉଥୁ-ମାନେ ଆଗେ କାନ୍ଧରେ କାନ୍ଧୋଉଥୁଲେ ଠାକୁର। ଏବେ ଏବେ ଆମର ଯୋଉ ରଜା ମରିଯାଇଚି ତ। ରଜା ମଲା ଟାଇମରେ ସେ କାନ୍ଧୋଉଥୁଲେ ଏବେ ଆମର ରଜା ମରିଯାଇ ସେମିତି ରଜା ପୁଅ ରଜା ହେଇଚନ୍ତି। ତ ସେ ଟିକେ ଟିକେ ଅଲଗା ପ୍ରକାର ଟମେ ଇଏ ଲୋକ ତ।
ହଁ।
ହଁ ତ ସେଇଥିପାଇଁ ତାଙ୍କୁ ଟିକେ ଏ ଭଲେଇକି ଇଏ ହୋଉଚି ଆଉ କଣ ଡିଜେ ଫିଜେ ବଜାହୋଉଚି। ଆମର ରଥ ଟାଣା ଡିଜେ ବି ବଜାହୋଉଚି ଯିବା ଆଜିିକି ଯୋଉ ମୋଉରିଆ ଯୋଉ ମୋଇକି ବଜନ୍ତି ବାଜା ବଜାନ୍ତି ସେ ସବୁ ହୋଉଚି ଖାଇବା ପିଇବା ହୋଉଚି। ଆସିବେ କେବେ ବୁଲିବୁଲା ହେଇକି ଯିବେ ଆମ ଗାଁରେ ଦେଖିକି।
ହଁ।
ଆଉ? ଆପଣଙ୍କ ଘର ପାଖରେ ସବୁ କଣ କଣ ସବୁ ଅଛି?
ଆମ ଘର ପାଖରେ ଜାଗୁଳେଇଙ୍କ ମନ୍ଦିର ଅଛି। ଉଁ ତାରିଣୀ ମନ୍ଦିର ଅଛି। ଆଉ ଏବେ କପିଳେଶ୍ଵର ମନ୍ଦିର ସାଇ ମନ୍ଦିର ଜଗନ୍ନାଥଙ୍କ ମନ୍ଦିର ଏଠି ଆମ ସେ ଏପଟରେ ଅଛି ମଙ୍ଗଳାଙ୍କ ମନ୍ଦିର।
ହଁ।
ଶନିଙ୍କ ମନ୍ଦିର ହେଙ୍ଗୁଳାଙ୍କ ମନ୍ଦିର ଏମିତି ବିଭିନ୍ନ ପ୍ରକାର ମନ୍ ନ୍ଦିର ଅଛି ସବୁ ଠାକୁର ଅଛନ୍ତି।
ଅହ।
ଓ ଶନିଙ୍କ ମନ୍ଦିର ଆମେ ବି ଶନି ଓଷା କରୋଉ ଯାଉ ମନ୍ଦିର।
ହଁ ହଁ ହୁଁ।
ଆ ଆମ୍ବଡଙ୍ଗା ଗାଁରେ ଶନି ଓଷା କରନ୍ତି ନା?
ହଁ ଆମର ସନିଓଷା କରନ୍ତି ଆମର ତ ବଡ ଆକାଡମୀରେ ହୁଏ।
ଓହୋ।
ଆମର ଆମର ଆମର ହେଙ୍ଗୁଳା ଠାକୁର ଆମର ଆମର ହେ-ଆମର ସବୁଠୁ ସବୁ ମନ୍ଦିର ଭଲ ହୁଏ ଆମର ହେଙ୍ଗୁଳା ଜଜ୍ଞଟା ଟିକେ ଭଲକି ହୁଏ ଆଉ।
ବଡ ଆକାରରେ
ଆମର ଯେ ଆମର ଯେତେ ଆମର ଯିଏ ଦାୟିତ୍ୱ ନିଅନ୍ତିନା ସିଏ ଟିକେ ମାନେ ଇଏ ଲୋକ ତ ପଇସା ବାଲା ଲୋକ ତ। ହୁଁ ସେଇଥିପାଇଁ ଗାଁ ଦୋଳ ହୁଏ ସିଏ ଦିଏ ତା ନାଁ ବିଚିତ୍ର ରାଉତୁ ଯିଏ ଆମର ଏଇ ମୁଁ ଆଉ ଜଜ୍ଞରେ ଦାୟି ସେ ନିଅନ୍ତି ଅଁହଁ ହଁ। ସେ ଭଲକି ଆମର ହୁଏ ହେଙ୍ଗୁଳା ଆମର ଯା-ହଁ ମେମ୍ବର ନୁହଁ ସେ ହେଡେ।
ଓହୋ।
ହଁ ଆମ ଯାତ୍ରା ବି ହୁଏ।
ଆଜ୍ଞା।
ହୁଁ କିନ୍ତୁ ଆମର ମାନେ ଆମର ବେଶୀକାଲି କଣ କି ଆମର ଆମ ଗାଁରେ ମାନେ ସ୍ତ୍ରୀ ଲୋକରେ ଆମର ଅଧିକ କାମ ଉଠେଇ ଦିଅନ୍ତି ମାନେ ଆମର ଯେତିକି ଜଣ ପୁରୁ ଷ ମାନେ ଟିକେ କାମ କରନ୍ତି ମାନେ ତା ଙ୍କ ଆମ ଗାଁରେ ଯେମିତି ଗୋଟେ ହେଡ୍ ଅଛନ୍ତି ବନି ଯୋଉ ଇଏ। ଏ ସବୁ ମାନେ ସବୁ ଦାୟି ତ୍ବ ତୁଲେଇ ଦିଅନ୍ତି ସବୁ ସେଥିପାଇଁ ଆମ ଗାଁରେ ସବୁ ମାନେ ଯେତକି ସବୁ ଯଜ୍ଞ ଫଜ୍ଞ ସବୁ ପୂଜା ପତର ହୁଏ। ସିଏ ତାର ତୁଲେଇ ଦଅନ୍ତି ସବୁ। ଆଉ ଆପଣ ଝିଅ ପିଲା ଝିଅ ପୁଅ ଝିଅ ଉଁ ଝିଆରି ସବୁ ଖାଇ ପି ସାଇଲେେଣି ନା ଖାଇନାହାନ୍ତି।
ହଁ ସମିତେ ପଖାଳ ଖାଇଚି ମୁଁ ଏକା ପଖାଳ ଖାଏନି ତ ଏ ବର୍ଷା ପାଗ ହେଲେ ଆଉ ଖାଇବନି। ମୁଁ ସେଇ ନାକେ ଗରମ ଖାଇବି ରୋଷେ ଇ ସାଇଲା ହେଇ ହଁ ବର୍ଷା ପାାଗ ହେ
ଏ ବର୍ଷା ପାଗ ହେଲେ ବି ହଁ ଏ ବର୍ଷା ପାଗ ହେଲେ ବି ମାନେ ପ-ପଖାଳ ଟା ଖାଇଲେ ଥଣ୍ଡା ଫଣ୍ଡା ଧରିବ।
ହଁ ମୁଁ ସେଇଥିପାଇଁ ଖାଏନି।
ହୁଁ ହୁଁ ଉଁ।
ଅଂ।